ମ୍ୟାଡ଼ାମ ମ୍ୟାଡ଼ାମ ନମସ୍କାର।
ଉଁ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଥିଲେ?
ନା ନା ମୁଁ ଏବେ କିଛି ନାହିଁ ଧୀରେ ଉମ ତାମାନେ ଦିପହରେ ନିଦ ହେଲାଣି। ତଥାବି ଏପଟେ ସେପଟେ ଖାଲି ମୋବାଇଲ ଦେଖିଛି ଆଉ ଏପଟେ ସେପଟେ ହଉଛି।
ଓହୋ ଆଛା ହଁ ମୁଁ ଏଠି ବସିଛି ଆଉ
କଣ ଖାଇଛ?
ସେପନରେ ଏବେ କହୁଛନ୍ତି ନା ଭାତରେ କହୁଛନ୍ତି।
ଉଁ ଭାତରେ କୁହାଉ ଇ
ସନ୍ଧ୍ୟା ଟାଇମରେ ଏବେ ଖାଇ ଏବେ ଖାଇ ନାଇଁ ଯିବି ଖାଇ
ଓହୋ ଆଛା।
ସାଣ୍ଡୁଉଇଚ ଉଇଥ କରୁଛନ୍ତି।
ଓହୋ।
ଭଲ ଲାଗେ ଗରମ ଗରମ ସ୍ୟାଣ୍ଡିଉଇଚ ନା ଖାଇବା ପାଇଁ ଭଲ ଲାଗେ, ଥଣ୍ଡା ହେଇଗଲେ ସେଇଟା ଭଲ ଲାଗେନି ଆଉ।
ହଁ।
ଥିଲେ ଭଲ ଲାଗେ ସବୁ ଆପଣା। ସବୁ ଜିନିଷ ଟ୍ରାଏ କରିବେ ଯୋଉଟା ଗରମ ଥିଲେ ହିଁ ଭଲ ଲାଗେ ହଁ। ଟେଷ୍ଟଟା ପଲେ ହଁ ପଳେଇ ଯାଏ ଆଉ ଆଉ ଆଇ ଏବେ ଯୋଉ ସକାଳେ ବହୁତ ବର୍ଷା ହଉଥିଲା ନା ଆମ ଏପଟେ ସେଥିପାଇଁ ସେ ସକାଳେ ଆମର ହଁ ସକାଳେ ଜଳଖିଆରେ ସେଥିପାଇଁ ଆଜି ଆମେ ପକୁଡି କରିଥିଲୁ ଯୋଉ ବନ୍ଧା କୋବି ପକୁଡି। ହଁ ହଁ ମୁଢି ପକୁଡି ଆଉ। ହ ଚଟଣି ଆଉ ଲ କଞ୍ଚା ଲଙ୍କା।
ଓହୋ ଭଲ।
ହଁ ଏଇନାକା ବହୁତ ଭଲ ଲାଗେ ଆଉ ଏତି ବର୍ଷା। ପାଗରେ ଛଣା ଛୁଣି ଟିକେ ଭଲ ଲାଗେ।
ହଁ ଖାଇବାକୁ ଭଲ ଲାଗେ ଇଛା ତ ହୁଏ ଖାଇବା ପାଇଁ ଆଉ।
କଣ କି?
ମୁ କହିଲି ଇଛା ତ ହୁଏ ବର୍ଷ
ହଁ ହୁଁ ଆଉ ଆଜି ଭାତ ଆମର ଆଜି ହେଇଥିଲା ଭାତ ଡାଲି ଆଉ ଯଉ ମିକ୍ସ ତରକାରୀ ହେ ଥିଲା ପୋଟଳ ପନି ତାମେ ଫୁଲ କୋବି ଚନା ଆଳୁ ଦେଇକି, ଆଉ ଯୋଉ ମୂଲା ଶାଗ। ଆଉ କଦଳୀ ଆଉ କୁନ୍ଦୁରୁ ଭଜା।
ଓ ଆଛା।
ଚଳଙ୍କା ରସୁଣ ସେଟା ଆଉ ତମର
ଆମର ହେଇଥିଲା ଗରମ ଭାତ ଥିଲା ପନିର ତରକାରୀ ହେଇଥିଲା। ଆଉଁ ମାନେ ଶାଗ ଭଜା ହେଇଥିଲା ଆଉ ବଡିଚୁରା ବି ହେଇଥିଲା ଆମର।
ଭଲ ଲାଗେ ବଡି ଚୁରା।
ହଁ ବଡିଚୁରାରେ ତ ପଖାଳ ଭାତକୁ ଆହୁରି ଭଲ ଲାଗେ।
ହଁ ଆଉ ଶାଗ କଣ କୋଉ ଶାଗ?
କୋଶଳା ଶାଗ।
କୋଶଳ ଶାଗ ହଁ କୋଶଳ ଶାଗ ବି ଭଲ ଲାଗେ।
ହଁ। ଆଉ କଣ କୁହନ୍ତୁ?
ହଁ ବାଛୁରି ଚାଲିଛି ଆଉ।
ହ ଭଲ ଚାଲିଛି।
ହଁ ଏବେ ଟିକି ପରି ଯିବି ଯୋଉ ବାହାରେ ଟିକେ ଏବେ ବହଲ ତା ମାନେ ପବନ ହୁଏନା ବାହାରେ। ତ ସେଥିପାଇଁ ଏବେ ଟିକେ ଭଲ ଟିକେ ବାହାର ଟିକେ ବୁଲାବୁଲି କରିଦେ
ସାଉଣ୍ଡ ଆସୁଛି ସେ ପଟୁ।
ହଁ। ସାଉଣ୍ଡ ଶୁଭୁଛି। ଏଇ ଆମର ଯୋଉ ସେ ଦାଦାର ପୁଅ ଅଛି ନା ସେ ସଜୁବାଜ କାମରେ ଏମିତି ଚିଲାଏ ସେ ସବୁ ବଲି
ଛୋଟ ଛୁଆ ତ ଚିଲେଇବେ ଘରକୁ ଆଉ ପକେଇବେ ଉଠେଇବେ। ହଁ।
ଆଉ କଣ ସେଠି ଆଉ ବୁଲାବୁଲି ଆଉ କଣ କରିବେନା କଣ?
ନାଇଁ ଉମ୍ ଆମର ଏପଟେ ଅଛି ଅଂଶୁପା ଆଉ ମନ୍ଦିର ଜାଗା ହେଲେ ଆମର କପିଳାସ ଅଛି ଏପଟେ।
ହୁଁ।
ଧବେଳେଶ୍ୱର।
ହୁଁ ବଂଶବାପୀ ବହୁତ ଭଳ ଜାଗା ନା ସେଠାରେ ମୁଁ କ୍ ମୁଁ ଖାଲି ଶୁଣିଚି ଖାଲି ଯାଇନି।
ତୁ ବୁଲିଯିବେ ଦେଖିବା ବହୁତ ଭଲ ମାନେ ଜାଗା
ହୁଁ ହୁଁ ଯିବା ହୁଁ ମତେ ଭଲ ବି ଲାଗେ ଏମିତି ସବୁ ପାହାଡ ତା ମାନେ ନଈ ନଈ ହ୍ରଦ ସେଟା ଭଲ ଲାଗେ ସେଟା
ମତେ ବି ଭଲ ଲାଗେ ମାନେ ଏଇ ସବୁ ଜାଗା ମାନେ ବୁଲି ଯିବାକୁ। ନେଚର ମାନେ ଯେମିତି ଗଛ ଲତା ସବୁ ଯୋଉଠି ଥିବେ ସେଠି ଭଲ ଲାଗେ।
ମହାନଦୀ ଆଇସଛନ୍ତି ମହାନଦୀ?
ହଁ ହଁ ମହାନଦୀ ମୁଁ ଯାଇଛି। କଟକ ଗଲା ଆସିକି ପଡେ।
ହୁଁ ହୁଁ ଆମର ଏଠିରେ ଯୋଉ ଉମ୍ ଏଇ ସମ୍ବଲପୁରରେ ନା? ଚିପିଲିମା ଅଛି। ସେଠାକୁ ବ ଯାଇଛନ୍ତି।
କୋଣ କଣ କହିଲେ?
ଚିପିଲି ମାଁ ଯୋଉ ପାୱାର ପଏଣ୍ଟ ଯୋଉଥିରେ ତ ମାନେ ମହା ନଦୀର ପାଣିକୁ ଯୋଉ ବିଦ୍ୟୁତ୍ କରା କରା ଯାଏନା? ଯୋଉ କରେଣ୍ଟ ବାହାରେ? ଆ ସେଇ ଜାଗା ଟା ଆମର ଏଇଠିରେ ଅଛି। ସେଠି ତାମାନେ ଯୋଉ ମହାନଦୀରେ ଯୋଉ ପାଣି ଅଛି ତାକୁ ଟରବାଇନ ଦିଏ ଘୁରାଇକି? ସେଠିରେ ତମର ପାୱର୍ ସେଣ୍ଟର୍ ଅଛି।
ହଁ ହଁ ନାଇଁ ଯୋଉ ମୁଁ ଯୋଉ ଡ୍ୟାମ୍ ଦେଖଛି ହୀରାକୁଦ ଡ୍ୟାମ୍ ଟା
ହୁଁ ହୁଁ। ତା ତାର ଟିକେ ତଲକ୍ କୁ ଆପଣ ଯିବେ ବୋଲି ସେ ସେଠି ପୁଣି ଟରବାଇନ୍ ତା ଭିତରେ ଟରବାଇନ୍ ତା ପରେ ସେ ସବୁ ଛାଡ଼ନ୍ତିନି। ବାକି ସବୁ ପାଣିକୁ ଆପଣ ଯଦି ଲକ୍ଷ୍ୟ କରିବେ ତ ସେଟା ଟିକେ ଆ ତା ମାନେ ସାଉଣ୍ଡ ହୁଏ। ସେ ତଳେ ତା ମାନେ ଟରବାଇନ ଅଛି।
ଅହ।
ତାକୁ ପୁରରେ ବହୁତ୍ ପା ପାଣି ଅଛି। ଆଉ ତାକୁ ଛାଡନ୍ତି ସେ ପାଖକୁ ଛାଡନ୍ତି। କାହିଁକି ସେ ପାଣିକୁ ଛୁଇଁଲେ କରେଣ୍ଟ ବାହାରେ ନା! କରେଣ୍ଟ୍ ଜେହେତୁ ଗୋଟାପ୍ ହୁଏ ସେଥିପାଇଁ ସେ ଆଗେ ବହୁତ୍, ବହୁତ୍ ସୁନ୍ଦର୍ ତା ମାନେ ତାର ଭିଉ ଟା ବହୁତ୍ ସୁନ୍ଦର୍ ଦିସେ। ତାପରେ ବହୁତ୍ ପୁରା ସଫା ପାଣି ଆ ପରେ ବହୁତ୍ ପାଣି ଅଛି ସେଠିରେ।
ଅ ହ ଆଛା। ତାହେଲେ ଆପଣ ସମ୍ବଲପୁରୀ ରେ ରୁହନ୍ତି?
ହଁ ସମ୍ ଅ ମାନେ ଆ ଆକ୍ଚୁଆଲି ବଲାଙ୍ଗୀରର। ବୋଲେ ସମ୍ବଲପୁର୍ ଆମର ପାଖର ନା ଆମ ଗାଁ ଟା ସମ୍ବଲପୁରୁ।
ନୂଆଖାଇ ବି ପାଳନ ହଉଥିବ ସେଠି
କେବେ ଧୁମଧାମ୍ ରେ ପାଳନ
କେମିତି କଣ କର ଯାଏ ସେଥିରେ?
ସେଠାରେ ନା ତାମାନେ ସକାଳୁ ତାମାନେେ ସବୁ ଗାଧେଇପାଧେଇ କି ତାମାନେ ଯେତିକି ଅ ଫାମିଲି ମେମ୍ବର ଯାହା ସବୁ ଅଛନ୍ତି ସମସ୍ତେ ଗୋଟେ ଜାଗାରେ ଆମର ତ ରନ୍ଧାବଢ଼ା ହୁଏ ଆଉ ବହୁତ ମାନେ ଆଇଟମ ହୁଏ ପନ୍ଦର କୋଡିଏ ଟା ଆଇଟମ ହୁଏ ଆଉ ପ୍ରଥମେ ଯେହେତୁ ସେଟା ଯେତୁ ଫାଷ୍ଟ ତାେ ନୂଆ ଧାନ ହୁଏ ନା ସେ ଟାଇମ ରେ ତ ସେ ନୂଆ ଧାନ ପ୍ରଥମେ ସେ ଯାହାର ଯୋଉ ତାମାନେ ଇଷ୍ଟ ଦେବୀ ତାଙ୍କୁ ପହିଲି ପ୍ର ପ୍ରଥମେ ସେଟା ଭୋଗ ଭୋଗ କରାଯାଏ ଆଉ ସେ ଭୋଗର ଟି କିଛି କିଛି ଅଂଶ ସବୁ ପରିବାର ମାନେ ତା ମାନେ ପରିବାର ସହ ବସିକି ସେଟା ତାମାନେ ଏକା ସାଙ୍ଗେ ତାମାନେ ଖାଆନ୍ତି। ଛୋଟ ଛୋଟ ଦନା ରେ ଯୋଉ ଯୋଉ କୋଉ ଏକ ଗୋଟେ ପତ୍ର ର ଦନା ସେଟା ଆଣନ୍ତି ସେଟା ମାର୍କେଟରେ ମିଲେ। କୋଉ ପତ୍ର ଗୋଟେ।
ହ
ସେଥିରେ ସେ ଟିକେ ଟିକେ ତାମାନେ ଖାଆନ୍ତି ସା ସାତ ଥର ନହେଲେ ପାଞ୍ଚ ଥର ଖାଇବେ ସେଟା। ଆଉ ପ୍ରଥମେ ତାମାନେ ଫ୍ୟାମିଲି ର ଯୋଉ ତମେ ମୁଖିଆ ଯିଏ ଥିବେ ହେଡ୍ ଯୋଉ ପ୍ରଥମେ ଷ୍ଟାର୍ଟ କରନ୍ତି ତାପରେ ବାକି ମାନେ ସବୁ ଷ୍ଟାର୍ଟ କରନ୍ତି ଏମିତି ଏକା ସାଙ୍ଗେ ବସିକି ପୁରା ଫ୍ୟାମିଲି ଯେତେ ବି ଥାଆନ୍ତୁ ଚାଲିଶ ପଚାଶ ଖଣ୍ଡା ପୁରା ଯୋଉ ଗୋଟେ ବଂଶ ତାମାନୋ ଆଖ ପାାଖ ତ ପୁରା ଗୋଟେ ବଂଶ ବସିକି ସେ ଖାଆନ୍ତି ତାପରେ ଅ ପ ରନ୍ଧା ବଢା ହୁଏ ସବୁ ପ୍ରକାର ତା ମାନେ ହୁଏ ଦଶ ପନ୍ଦରଟା ଆଇଟମ ତା ମାନେ ହୁଏ ତାପରେ ଭଲ ଲାଗେ ତା ମାନେ।
ନୂଆ ଚୁଡ଼ା ବି ଖାଆନ୍ତି।
ହଁ ନୂଆ ଚୂଡା ବି ଯେତେ ଦୂରରେ ବି ଥିଲେ ନା ସେ ଗୋଟେ ଦିନରେ ସମସ୍ତେ ଆସନ୍ତି।
ଓହୋ ଆଛା।
ପ୍ରେ ସେ ସ୍କୁଲ କଲେଜ ବି ସବୁ ଛୁଟି ଥାଏ ନା ଦିଇ ତିନି ଦିନ ଛୁଟି ଥାଏ। ଆଉ ନୂଆଖାଇ ପରେ ନା ଛାଡ ଖାଇ ବି ହୁଏ ଛାଡ ଖାଇ ରେ ଆମିଷ ହୁଏ।
ହଁ।
ସେଟା ପୁରା ବହୁତ ତା ମାନେ ଭଲ ତମେ ଭଲ ସେ ତା ମାନେ ପାଳନ କରାଯାଏ ଏଠିରେ।
ଓ ଆଚ୍ଛା। ସମ୍ବଲପୁରରେ ତ ନୂଆଖାଇ ମାନେ ହଁ।
ସମ୍ବଲପୁରରେ ବି ନାହିଁ ଆମର ଏଠି ହଁ। ଆମର ଏଠି ଏକା ସମ ଯୋଉ ତା ମାନେ ପଶ୍ଚିମ ଓଡିଶାରେ ହିଁ ତାମାନେ କରାହୁଏ। ସେ ନୂଆ ଡ୍ରେସ ହଁ ନୂଆ ଡ୍ରେସ ପିନ୍ଧନ୍ତି ତାପରେ ସବୁ ବୁଲିବାକୁ କୁ ଯାଆନ୍ତି ସାଙ୍ଗ ସାଙ୍ଗ ହେଇକି ତାମାନେ ବହୁତ ଖାନା ପିନା ସରିଲା ତାପରେ ପୁଣି ଜ୍ଞା ଖେଳନ୍ତି ବି ଆମ ଏଠି ତ ନା ଆମ ଘରେ ନା ସବୁବେଳେ ତାମାନେ ଅ ଏବେ ତାମାନେେ ତାଙ୍କ ତିନି ଭାଇ ନା ସମସ୍ତେ ମାନେ ଅଲଗା ଅଲଗା ରହୁଛନ୍ତି ଯେବେ ଆମେ ଏଠାକୁ ଆସୁନା ତ ତମ ନୂଆଖାଇ ରେ ସବୁ ସରିଲା ପରେ ମାନେ ସମସ୍ତେ ତାସ ତାସ ଖେଳନ୍ତି ତିନି ଭାଇ ବସିକି ରାତି ସାରା ଯାକ ଖାଲି ତାସ୍ ଖେଲିବି।
ଓ ହୋ।
ତାମାନେ ରୁଲ ଟେ ରହି ଆସିଛି କି ନୂଆ ଖାଇ ସରିଲା ପରେ ରାତିରେ ବସିକି ତାମାନେ ଗୋଟେ ରୁମ ରେ ସେ ସେମାନେ ସେମାନଙ୍କୁ ଦିଆଯାଏ ରୁମ୍ ଟା ସେମାନେ ବସିକି ରାତି ରାତି ଦୁଇ ତିନି ବଜ ତାପରେ ତାସ ଖେଳିକି ନିଜେ ନିଜେ ଶ ଶୁଅନ୍ତି ସେଠି।
ଓ ହୋ ଆଚ୍ଛା।
ହଁ ଆମେ ମାନେ ଏଠାରେ ସୂ ଶୁଉ ସେମାନେ ସେଠାରେ ଦିନ ଦିନ ତାଙ୍କୁ ଆ ତାଙ୍କୁ ଆଉ ଦେଖି ପାରିବେନି। ଖାଇସାରିଲା ପରେ କୁଆଡେ କୁଆଡେ ଫେର ପୁଣି ବୁଲିଯିବେ ଆମର ଏଠିରେ ନା ହଁ ପାତାଲି ଶ୍ରୀକ୍ଷେତ୍ର ବି ଅଛି।
ଓହୋ! ହଁ ନା ଶୁଣୁଛି କେବେ ଯାଇନାଇ।
ହଁ ଏଠିରେ ପାତ ଶ୍ରୀକ୍ଷେତ୍ରରେ ବି ସେମାନେ ତାମାନେ ଅ, ଗୋଟେ ଦିନେନା ପ୍ଲାନ୍ କରିକି ବି ତୋମ ଯାଆନ୍ତି ବୁଲାବୁଲି କରି କରିବାପାଇଁ।
ଓହୋ! ଆଚ୍ଛା ସମ୍ବଲପୁର ସାଇଡ ରେ କି କି ମନ୍ଦିର କଣ ଅଛି କହିପାରିବ?
ସମ୍ବଲପୁର ରେ ସାଇଟ୍ ରେ ନା ଆମର ଯୋଉ ବକର ମନ୍ଦିର ଆପଣ ଶୁଣିଥିବେ? ବକର ମନ୍ଦିର ଯୋଉ ହୁମା ମନ୍ଦିର।
ହଁ, ହଁ।
ହଁ ସେଟା ଏକ୍ଚୁ ତିଲି ଆମ ସେଟା ଗାଁର ହଁ ସେଟା ଏକ୍ଚୁଲି ହଁ ରିଏଲ ତା ମାନେ ସେଟା ଅଛି। ସେଟ ଏକ୍ଚୁଲି ନା ଯୋଉ ଉଁ, ତା ମାନେ ଜଣେ ଚାଷୀ ଏମତି ତା ମାନେ ଯାଉଥିଲେ ଜମିରେ ଆଉ ଗୋଟେ ତା ମାନେ ବା ତାମା ତାଙ୍କର ପାଦ ନା ଟିକେ ବାଜିଗଲା ବା ଦେଖିଲି କି ସେନ ସେନ ତାମ ଦେ-ତାପରେ ଠିକ ଦେଖିଲେ ବେଲେ ସେ ଜାଗାରେ ତା ମାନେ ଗୋଟିଏ ଉଁ ବାଚୁ ଗାଈ ହଁ ଗାଈ ନା ସେଠାରେ ତାର ଦୁଧୁ ତା ମାନ ଦଉଛି। ତେବେ ସେଠୁ ଦେଖିଲେ ଯେ ସେନ ଗୋଟେ ଶିବଲିଙ୍ଗ। ଟିଚ, ଅଛି ତାପରେ ତାକୁ ତାକୁ ଆଉ ଜଣଙ୍କୁ ରାତିରେ ତାମାନେ ସ୍ୱପ୍ନ ଆସିଲା କି ତା ମାନେ ଉଁ, ଏ ସେ ଜାଗାରେ ତା ମାନେ ମନ୍ଦିର କରିବା ପାଇଁ ପରେ ସିଏ ଆସିକି ତା ମାନେ ମ -ମୁଖିଆକୁ କହିଲା କି ମୋତେ ଏମିତି ସପ୍ନ ସପ୍ ସପ୍ନ ହେଇଛି। ରାଜା କୁ ରାଜା କୁ କହିଲେ। ସେ ଲୋକ ଜଣକ ତାପରେ ସିଏ ଭ- ତାପରେ ସମସ୍ତେ ସେଉଠୁ ଦେଖି ମୁଁ ବୋଲିଚି ସତେ ତା ମାନେ ଗୋଟେ ବା ଗାଈଟେ ତା ମାନେ ସେଥିରେ ତା ତା ଦୁଧ ଦଉଛି। ଶିବଲିଙ୍ଗ ଉପରେ ତାପରେ ରେ-ରାଜା କହିଲେ କି ଅଁ, ଦୁଇ ତିନି ଦିନ ଭିତରେ ତା ମାନେ ମନ୍ଦିର ଗଢିବା ପାଇଁ। ତ ତା ମାନେ ବହୁତ ବହୁତ ତା ମାନେ ସେ ଅଁ, ଉଁ, କାରିଗର ମାନେ ସମସ୍ତେ ଆସିଲେ। କିନ୍ତୁ ମନ୍ଦିର ନା ଭାଙ୍ଗି ଯାଉଥିଲା। ହଉନଥିଲା ଠିକ ସେ। ତାପରେ ଅ, ଉଁ, ତାପରେ ସମସ୍ତେ ତାପରେ ବହୁତ ଚିନ୍ତାରେ ଚେ- ଚିନ୍ତାରେ ସମ ସମସ୍ତିକ ଅ, ପଡିଲେ କେମିତି ତା ମାନେ ମ ମନ୍ଦିରେ ସାମାନ୍ୟ ଭାଙ୍ଗି ଯାଉଛି ବୋଲି। ତାପରେ ପୂର୍ବ ଦିନ ତାପରେ ଯେତେବେ ତାର ଲାଷ୍ଟ୍ ଦିନ ଯୋଉ ଥିଲା ରାଜା କହିଲେ କି ତା ମାନେ ଅ, ତୋମ ତିନି ଦିନ କି କୋଉ କେତେ ସାତ ଦିନ ଭିତରେ ସେମିତି ମନ୍ଦିର ଟା ତା ମାନେ ଟା ବ